ହ୍ୟାଲୋ
ହଁ।
ହଁ କଣ କରୁଥିଲୁ?
ଏଇ କଣ କରିବି ଏଇଠି କାମ ଆଉ ରୋଷେଇ
ରୋଷେଇ ଆଚ୍ଛା ଆଉ ଛୁଆ ଖାଇସାରିଲାଣି ଜଳଖିଆ ଫଳଖିଆ?
ହଁ ହଁ ଟ୍ୟୁଉସନ ଯାଇଥିଲେ ଆସିଲେ ଆସିକି ଦି ଜଣ ଯା ଖାଇଲେ ଖାଇସାରିଲା ପରେ ଏଇ ରୋଷେଇ ଆଉ
ହୁଁ ହୁଁ ହୁଁ ହୁଁ ଆଛା ଆଉ ଆଜି କଣ ରୋଷେଇ ହେଇଛି?
ଭାତ କରିବି ଆଜି ସିଝା ତରକାରୀ କରିବି ସବୁ ସନ୍ତୁଳା ଆଉ ଡାଲି କରିବି ଟିକେ ସନ୍ତୁଳା କରିଦେବି ଆଉ।
ଉୁଁ ହୁଁ ହୁଁ ଆଉ ଏଥର ରଜରେ ସବୁ କୁଆଡେ କୁଆଡେ ଯାଇଥିଲୁ କଣ କଲୁ କେମିତି?
ରଜରେ ତ ତିନି ଦିନ ତା ଜାଣିଥିବୁ ପିଠା ପିଠା କଲି ହେଲା ବୁଲିବାକୁ ବି ଯାଇଥିଲି ଆ ସେଇଠି ଆମର ପାଖରେ ଏ ପୋଡା ପିଠା କଲି ହେଲା
ହୁଁ।
ପୋଡ଼ପିଠା କରିଥିଲି ପ୍ରଥମ ଦିନ ସେକେଣ୍ଡ ଦିନ କଣ ଦହିବରା ଆଉ ଗୋଟେ କଣ ଚକୁଳି ପିଠା କରିଥିଲି। ଇଟିଲି କରିଥିଲି ତିନି ଦିନ ଯାକ ତିନି ପ୍ରକାର କରିଦେଲି ଛୁଆଙ୍କ ପାଇଁ ଆଉ ବୁଲିବା ପାଇଁ ଯାଇଥିଲି ଝାରପଡାରେ ଏଇଠି ଆମର ଗୋଟେ ପାଖରେ ହଉଛି ମଉଜା ସେଠି ଝିଅକୁ ନେଇକି ଯାଇ ଦୋଳି ଖେଳିବା ପାଇଁ ତିନି ଦିନ ଯାକ ଯାଇଛୁ ହେଲା।
ହୁଁ।
ଆ
ଆଚ୍ଛା ଆଚ୍ଛା ଆଉ ପୁରୀ ଆଡ଼େ ବୁଲିବାକୁ ଯାଇନୁ?
ପୁରୀ ଯାଇଥିଲି କି ମାସ ନା ପୁରୀ ଏବେ ଆଉ ଯ ପୁରୀ ଯାଇଥିଲୁ ଆଠ ମାସ ଖଣ୍ଡେ ହେଇଗଲାଣି ପୁରୀ ଯାଇଥିଲି।
ହୁଁ ହୁଁ ହୁଁ।
ଆଉ ଏବେ ପୁରୀ ଯାଇନୁ। ପୁଣି ଯିବାରେ ପ୍ରୋଗ୍ରାମ ଅଛି ଦେଖାଯାଉ କଣ ହଉଛି ଆ ଭିତରେ ଠାକୁରଙ୍କର ଯୋଉ ଦିନ ଡୋରି ଲାଗିବ ନା
ହୁଁ ଆଚ୍ଛା ଆଚ୍ଛା ଆଉ ଆମର ଏଥର ରଜରେ ତ ପୋଡପିଠା କହେ ହେଇପାରିଲାନି। ମେ ଜଣେ ସେ ଆମ ପଡିଶା ଘର ଜଣେ ସାଙ୍ଗଟେ ସିଏ ଆଣିକି ଦିଏ ସବୁବେଳେ ପୋଡ଼ ପିଠା।
ହଁ।
ସେ ଆଣିକି ସବୁବେଳେ ପଡପିଠା ଦିଏ ସିଏ ଏଥର କଣ ହେଲା ତାଙ୍କର କଣ ହେଇପାରିଲାନି। କୋଉ ଗାଁ କ ପଳେଇଲେ ସେମାନେ ରଜରେ। ଆଉ ଏଥର କରିପାରିଲାନି ଆଉ ତ ଆମର ହଁ ମୁଁ ପୁରୀ ଯାଇଥିଲି ପୁରୀ ବୁଲିବାକୁ ଯାଇଥିଲି ଆଉ ବୁଲି ଯାଇକି ଆସିଲୁ ସକାଳେ ସନ୍ଧ୍ୟାରେ ଯାଇଥିଲୁ ଏଇ ଚାରିଟା ପାଞ୍ଚଟା ବେଳେ।
ହଁ।
ସନ୍ଧ୍ୟାବେଳେ ରାତି ବାରଟା ଗୋଟେ ହେଲା ପହଞ୍ଚୁ ଆଉ ସେ ତ କେତେ ଭିଡ ତୁ ଜାଜିଚୁ। ପୀ ଆଉ ଆଉ ସେଠି ତ ଜଗନ୍ନାଥ। ତାଙ୍କ ଦର୍ଶନ କରିବା ପାଇଁ ତ ଲୋକ ପୁରା ଭିଡ ତ ରାସ୍ତା ମିଳେନି କେତେ କଷ୍ଟ ଷ୍ଟରେ ଛୁଆ ଦୁଇଟାଙ୍କୁ ଧରିକି ଯିବା ଭାରି କଷ୍ଟ।
ନା ମଝିରେ ମୁଁ ଯାଇଥିଲି ଘଟଗାଁ ହେଲା ମଝିରେ ଘଟ ପଟଗାଁ ଯାଇଥିଲି ଏ ସେଠି ଯା ହଉ ମାଙ୍କ ଦର୍ଶନ ବି ବଢିଆ ହେଲା ଆମର। ମଙ୍ଗଳବାର ଯାଇଥିଲୁ ଆଙ୍କର ମର ଯାଇଥିଲୁ ଛୁଆଙ୍କୁ ନେଇନଥିଲୁ କଣ ଗୋଟେ କାମ ଥିଲାଙ୍କର। ଆଉ ଜଣେ ତାଙ୍କର ସାଙ୍ଗ ଜଣେ ତାଙ୍କ ସ୍ତ୍ରୀ। ଆମେ ଦି ଜଣ ଚାରି ଜଣ ଯାଇଥିଲୁ ଯାଉ। ସେରୁ ବଢିଆ ଦର୍ଶନ ହେଲା ଘଟଗାଁ ବୁଲାବୁଲି କରିକି ଯାଇଥିଲୁ ହେଇଗଲାଣି ତଥାପି ମାସ। ତଣ୍ଡ ହେଇିଣି ଯାଇଥିଲି।
ଆଚ୍ଛା ଆଚ୍ଛା ଘଟଗାଁରେ ତତେ କଣ ଆଉ କୁଆଡେ କୁଆଡେ ବୁଲାବୁଲି କଲ
ଘଟଗାଁ ଯାଇଥିଲୁ ଘଟଗାଁ ରରୁ ଗଲୁ ସେପଟକୁ। ଆ କଣ କହୁଛନ୍ତି ତ ଯୋଉ ଆମର ହୁଁ ସାନ କାଖରା ବଡରା ଯାଇଥିଲୁ।
ହୁଁ ଯଇଥିଲ।
ହଁ ସେଠି ଟିକେ ବୁଲାବୁଲି କଲୁ ବୁଲାବୁଲି କରିକି ଆଇଲୁ ଆଉ। ସେ ସେଠି ବି ଏଥରକ ଭାରି ସୁନ୍ଦର ଦର୍ଶନ ହେଲା ମଙ୍ଗଳବାର।
ହୁଁ ହୁଁ। ହୁଁ ହୁଁ। ଆମେ ମଝିରେ ଯାଇଥିଲୁ ଏଇ ଯୋଉ କୁଆଡେ କହିଲୁ ଶିମିଳିପଳ ହେଲା। ଶିମିଳିପାଳ ଯାଇଥିଲୁ ସେଇଠି ତ ବାଘ ଦେଖିବା ପାଇଁ ଯୋଉ ଶିମିଳିପାଳ। ଇ ନୂଆବର୍ଷରେ ଯାଇଥିଲୁ ସେଠି ଯୋର ତାରେ ସକାଳୁ ପୁରା ବାହାରିଲୁ ବାହାରିଲୁ ରାତି ହେଇଗଲା ପହଞ୍ଚୁ ପହଞ୍ଚୁ ସେଭ ଏଠୁ ଗାଡିରେ ଗଲୁ ବୋଧେ ପାଞ୍ଚ ଛଅ ଜଣ ଫ୍ୟାମିଲି ଯାଇଥିଲୁ ବେଶିକି। ହେଲା ତମ ମିଶିକି ଯାଇଥିଲୁ ଗାଡିରେ ଗଲା ବେଳକୁ ଡେରି ହେଇଗଲା। ଆଉ ତାପ ଦିନ ଯାଇକି ସକାଳୁ ଯୋଉ ଇଏ ଦର୍ଶନ ସକାଳୁ ଥିଲା ଯୋଉ ଜଙ୍ଗଲ ଭିତରେ ବାଘ ଦେଖିବା ପାଇଁ ଅଛି ଯୋଉ ହେଲା ସେଇଟା ଗୋଟେ ଥିଲା। ଇଏ ଫରେଷ୍ଟ ସଫାରୀ ସଫାରି ଗୋଟେ ଥିଲା ଜଙ୍ଗଲ ସଫାରୀ ହେଲା। ଜଙ୍ଗଲ ସପାେ ବସିକି ତ ଗଲୁ ସକାଳୁ ଯୋଉ ଥଣ୍ଡା ଲାଗୁଥାଏ ଯେତେବେଳେ ପୁରା ଥଣ୍ଡା ଡିସମ୍ବର ମାସରେ ଏଥର ତ ବହୁତ ଥଣ୍ଡା ପଡିଥିଲା ନା ସେ ଯୋଉ ଥଣ୍ଡାରେ। ଆଉ ଗଲା ବେଳକୁ ପୁରା ଦେହ ହାତ ଥରି ଯାଉଥାଏ ଜ୍ୟାକେଟ ବି କାମ ଦଉନଥାଏ ଏମିତି। ଥଣ୍ଡା ସେିମିଳି ପାାଳରେ। ହେଲା ସେମିଳି ପରେ ଏତେ ଥଣ୍ଡା ସମୟ ମୁଁ ତ ଜାକେଟ ପତଳା ଜାକେଟେ। ପିନ୍ଧଥିଲି ମୋ ଦେହ ହାତ ପରେ ଥରିଗଲାଣି ଦାନ୍ତ କଡକଡ ହେଲାଣି ଆଉ ଯ ବୋଡ ଫୋଡ ସବୁ ଦରଜ ହେଇଯାଇଛି ତାପରେ ଆମେ ଯେତେବେଳେ ବାରି ଦେଖିଲୁ ବାଘ ଗୋଟେ ଦିଟା ଦେଖିଲୁ। ହେଲା ଚିତାବାାଗ ଆଉ ଗୋଟେ ଧଳା ବାାଗ ଦେଖିଲୁ ଏମିତି ବେଶୀ ତ ନାହାନ୍ତି ସେଠି ଏତେ ଲୋକ ଆସୁଛନ୍ତି ବୋଲି ଆଉ ଏତେ ବାଘ ଦେଖ। ଖାଯାଉନାନ୍ତି ସିମଡ଼େ ପାଳରେ ହେଲା ଏଇ ଯୋଉ ଯି
ତ ନା ଆଉ ବାହହାର ଲୋକ ଇଏ ଦେଖିଲେ ଆଉ କଣ ବାହାରକୁ ଆସିବି।
ଆଗୁରୁ ଦେଖା ଯାଉଥିଲେ ଆଗରୁ ମାଳ ମାଳ ଦେଖାଯ ଯାଉଥିଲେ ଏବେ କଣ ହେଲା ଯୋଉ ଗାଡି ଫାଡି ଯୋଉ ପୁରରେଇକି ଯୋଉ ସଫାରି କରିଦେଇଚନ୍ତି ସେ ଲୋକ ସବୁ ଆଉ ଯାଉ ଆସୁନାହାନ୍ତି ଆଉ ବାଘ ଡରିକି ଲୋକ ସାଉଣ୍ଡ କରୁଚନ୍ତି ଶବ୍ଦ ହେଲେ ସେମାନଙ୍କ ଆସିବେ। ଶବ୍ଦ ହେଲେ କିଏ ପାର୍ଟି କଲେ ସେମାନେ ଆସିବ ନାହାନ୍ତି ସେଥିପାଇଁ। ଆଗରୁ ଟିକେ ଭଲ ଥିଲା ଏବେ ଆଉ ଶମିଳି ପାଳରେ ବାଘ ନାହାନ୍ତି ଦେଖିବାକୁ। ସେ ଗୋଟିଏ ବାଘ ଦେଖିବାକୁ ବି ଇଏ ହେଲା। ଉଁ କଷ୍ଟ ହେଲା ତାପରେ ଆମେ ଯାଇ ପହଞ୍ଚିଲୁ ଆମର ସେଠି ସ ଖାଲି ଦି ଘଣ୍ଟା ଲାଗିଲା ପହଞ୍ଚିବାକୁ ସେ ଜଙ୍ଗଲ ଭିତରେ ଆଉ ଆସିବାକୁ ବି ଦିଘଣ୍ଟା। ପୁରା ଦି ଦି ଘଣ୍ଟା ଚାରି ଘଣ୍ଟା ତାପରେ ଉଁ ଯୋଉ ଶୀତରେ ଥରିଥିଲୁ ଆମେ ସକାଳେ କେତେ ଛଅଟରେ ବାହାରିଲୁ ସାଢେ ପାଞ୍ଚଟାରେ ଆଉ ଆସିକି ଫେରିଲୁ ଠିକ ଦଶଟା ବେଳେ ଫେରିଲୁ ଆସିକି ପହଞ୍ଚିଲୁ। ପହଞ୍ଚିଲୁ ତାପରେ
ଏଇଠି ପାଖରେ ଗୋଟେ ଜାଗାର ଅଛି ଚଉଷଠି ଯଗ୍ନି ଏଇ ଭୁବନେଶ୍ୱରରେ।
ହୁଁ।
ଅଛି ମଝିରେ ଥରେ ଯାଇଥିଲୁ ସେଠିକି ଆମେ ସମସ୍ତେ। ଏବେ ହେଇ ପୁଣି ଯିବା ପାଇଁ ପ୍ରୋଗ୍ରାମ ଏଇ ଭାଇ ଜଣ ଉପରେ ଅଛନ୍ତି ଲଗେଇଚନ୍ତି ଚାଲ ଯିବା କାଲି। କାଲି କଣ ସ୍କୁଲୁ ଛୁଟି ଅଛି ବୋଲି କହୁଚନ୍ତି ଛୁ ଛୁଆଙ୍କର ମୁ ତ ଭଲସେ ଜାଣିନି ମୁଁ କହଲି ମେସେଜ ଆସିନି ଆମର ସ୍କୁଲରୁ।
ତମର ଓଡିଆ ମିଡିୟମ ଛୁଟି ଥିବ କାଲି ଯୋଉ ଇଏ ନା ଯୋଉ ଦେବସ୍ନାନ ପୂର୍ଣ୍ଣିମା ହଁ। କିନ୍ତୁ ଏ ଇଂଲିଶ ମିଡିୟମ ସ୍କୁଲଙ୍କ ଛୁଟି ନାହିଁ।
ଓହୋ ଆଉ ଯଦି ଛୁଟି ଥିବ କଣ ଲଗେଇଚନ୍ତି ଦେଖାଯାଉ କାଲି କଣ ହଉଛି ଠାକୁରଙ୍କର ବରାଦ ଯିବାର ଅଛି ମାଆଙ୍କର ସେଠି ଚଉଷଠି ଯୋଗ୍ନୀ ଅଛନ୍ତି। ସେଠିକି ଯିବା ପାଇଁ ବରାଦ ହଁ। ହଁ ଯାଇଥିଲୁ ବା ସମସ୍ତେ ଆର ବର୍ଷ ଯାଇଥିଲୁ। ଇଏରେ ପୁଣି ଏଇ କାଲି ଯିବା ପାଇଁ ସେ ଭାଇ ଜଣେ ତାଙ୍କର ସେଇ ପାଖାପାଖି ତ ତାଙ୍କ ଘର
ହୁଁ।
ଲଗେଇଚନି କାଲି ଚାଲ ଯିବା ସମୟ ସେଇଠି ବା ସୁଦର୍ଶନ ଦାରୁ ସେଇଠୁ ବାହାରିଥିଲେ ନା ସେଇ ଚାଉଷ ଷଠି ଯୋଗ୍ନୀ ଗଲା ବେଳକୁ ବାଟରେ ସୁଦର୍ଶନ ଦାରୁ ବାହାରି ଥିଲେ। ସେଠୁ ଗୋଟେ ବିରାଟ ଜଗନ୍ନାଥନ୍ଦିର ତିଆରି ହେଇଚି। ବହୁତ ସୁନ୍ଦର ନଈ ପଠାରେ ପୁରା ବଢିଆ ଜଗନ୍ନାଥ ବହୁତ ସୁନ୍ଦର ହେଇ ସେ ଜାଗାଟା। ସେ ଆମେ ଯେତେବେଳେ ଯାଇଥିଲୁ ପ୍ରତିଷ୍ଠା ହେଇନଥିଲା। ଏବେ ପ୍ରତିଷ୍ଠା ହେଇଯାଇଚି ମନ୍ଦିର କହୁଥିଲେ ଚାଲ ଏକାଥରେ ସେଠି ଦର୍ଶନ ଦର୍ଶନ କରିକି ମାଆଙ୍କୁୁ ଫେରେ ଏଠି ଦର୍ଶନ କରିକି ଆସିବା।
ହୁଁ ହୁଁ ହୁଁ ହୁଁ ଆଚ୍ଛା ଆଉ ଇଏ ତୁ ଆଉ ଯଉ କୁଆଡେ ଓଡିଶାରେ ଆଉ କୁଆଡେ କୁଆଡେ ସବୁ ଯାଇଚୁ?
କଣ କହିଲୁ?
ମୁଁ କହିଲି ଓଡିଶାରେ ଆଉ କୁଆଡେ କୁଆଡେ ସବୁ ଯାଇଚୁ ଜାଗା ସବୁ ବୁଲିବାକୁ?
ଆଉ ସେ କୁଆଡେ ଆଉ ଧବଳେସର ଥରେ ଦିଥ ଧବଳସର ତ ପ୍ରାୟ ଯାଉ। ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସରେ ଯାଉ ଆମେ ହେଲା।
ହଉ କାର୍ତ୍ତିକ ମାସରେ ଯାଅ ବହୁତ ଭିଡ ହୁଏ ତ କାର୍ତ୍ତିକ ମାସରେ?
ତୁ ଗହଳି ହୁଏ କିନ୍ତୁ ତାରି ଭିତରେ ପଞ୍ଚୁକରେ ମୁଁ ଯାଇଚି।
ଆମ ଘର ପାଖରୁ ପନ୍ଦର କୋଡ଼ିଏ ମିନିଟ୍ ବାଟ ଧବଳେଶ୍ୱର।
ହଁ ମୁଁ ପଞ୍ଚୁକରେ କିନ୍ତୁ ଯାଇଛି ହେଲା ଯାଇ ଦର୍ଶନ କରିକି ଆଇଛି ସବୁ ବର୍ଷ ମୁଁ କାର୍ତ୍ତିକ ମାସରେ ବଡ଼ ଓଷା କରେ। ଆଉ ଯାହା ହେଲେ ଗୋଟିଏ ଦିନ ମୁଁ ଯାଏ ପହଞ୍ଚୁ କରେ ଦର୍ଶନ କରିକି
ଆଚ୍ଛା ଆଚ୍ଛା ଏ ବଡ଼ ଓଷା କେମିତି କଣ କରୁଛୁ ଯୋଉ ପୁରା ଉପାସ ରହୁଛୁ ନା କଣ?
ବଡ ଓଷା ପୁରା କାଶଟା ବଡ ଓଷା ଦିନ ପୂର୍ବ ଦିନ ଟା ଏକ ବାର କରୁଛୁ। ଗୋଟେ ଥର ଅରୁଆ ଖାଇକି। ତା ପରଦିନ ଓଷା ହେଲା ତା ପର ଦିନ ଆଉ ଓ ସାଦିନ ବି ମୁଁ କିଛି ଖାଏ ନା ଗଜ ତ ଇଏ ହେଲା ବଳକୁ ବହୁତ ଲେଟ୍ ହୁଏ। ଗଜ କେତେବେଳେ ଇଏ ହୋଉଛି ତ ମୁଁ ଜାଣିପାରୁନି ମୁଁ ସେଇଥିପାଇଁ ହୋଉ ପଣା ଫଣା କରିକି ପିଇ ଦିଏ ଆଉ କିଛି ମୋର ଖାଏନା ରୁଟି ପରଟା ଫରଟା କିଛି କରିକି ଖାଏନା। ପଣା ଖାଲି କରିକି ପିଇଦିଏ। ତା ପରଦିନ ପୁଣି ଯଦି ପୁନେଇ ପଡିଗଲା ତ ପଡିଗଲା ଯଦି ନ ପଡିଲା ତା ପର ଦିନ ବି ତୁ ଆଉ କିଛି ଖାଇ ପାରିବୁନୁ ସେମି ସେ ଅରୁଆ ଖାଇବୁ ଆଉ କିଛି ନାହିଁ ତା ପରଦିନ ପୁନେଇ ଗଲେ ଯାଇକି ଯାହା ଖାଇବୁ।
ଓହୋ ଆଚ୍ଛା ଆଚ୍ଛା ଏମିତି କଥା କି ଆଛା ନାଇଁ ମୁଁ କରୁଥିଲି ଯେ ମୁଁ ଆଉ ତମ ଦେହ ଖରାପ ହେଲା ଦିନଠୁ ଆଉ କିଛି ଓସାବାର ଏତେ କିଛି କରିପାରୁନି ଆଉ ଜନ୍ମାଷ୍ଟମୀ। ଅଷ୍ଟମୀ ଟା କରୁଛି ଶିବରାତ୍ରିଟା ଆଉ ନବରାତ୍ରି ତ ମୁଁ କରେ। ତୁ ଜାଣିନଥିବୁ ମୁଁ ନବରାତ୍ର କରେ ବୋଲି ନା?
କରୁ ମୁଁ ଜାଣିଚି।
ହଁ ନବରାତ୍ର ଟା କରେ ହୁଁ ସେଇ କରେ ଆଉ ଏବେ ଆଉ ଏ ଏତେ ଓଷା ବାର କରିହଉନି ବା ଭାରି କଷ୍ଟ ମାନେ ଦେହ ଯେଉଁ ଡାଇବେଟିସ୍ ହେଲା ଦିନଠୁ ଆଉ ଦେହ ଖରାପ ହେଲା ଯେଠୁ ଆଉ କିଛି କରିପାରୁନି ଏତେ।
ନା ପୁରା ବି ଆଉ ଉପାସେ ପୁରା ରହି ହଉନି ପୁରା କାଷ୍ଟା କଣ ଆଉ ରହି ହଉଛି କି? ରହି ହଉନି ମୁଁ ବି ସେଇ ଯୋଉ ଓ ଓଷା କରୁଛି ପାଣି ଫାଣି ପାଦୁକା ପାଇକି ପାଣି ଫାଣି ମୁଁ ଏକାଦଶୀ କରୁଛି।
ହଁ ମୁଁ ସେଇ ଏକାଦଶୀ କଥା ପଚାରିବି କହୁଥିଲି ଏକାଦଶୀ କଣ? ତମ ଇଏ ହଜବେଣ୍ଡ ବି କରୁ
ହଁ ହଁ ହଁ ଆମେ ଦି ଜଣ ଯାକ କରୁଛୁ ହଁ ଏଇ ବର୍ଷେ ହେଇଗଲାଣି। ହେଇଯିବ ଏଇ ଯୋଉ ଗୁଣ୍ଡିଚା ବାହୁଡାରେ ଯୋଉ ଠାକୁର ଥିବେ ରଥରେ ଯୋଉ ଏକାଦଶୀ ପଡିବ। ବଡ ଏକାଦଶୀ ନା ସେଇଟା ସେଇ ବଡ ଏକାଦଶୀରୁୁ ଆମେ ଦି ଜଣ ଷ୍ଟାର୍ଟ। କରିଥିଲୁ ଏଇ ବର୍ଷକୁ ହେଇ ବର୍ଷେ ହେଇଯିବ।
ଓହୋ ଆଚ୍ଛା ଆଚ୍ଛା। ହନ୍ତ ଏକାଦଶୀ ଟା କରିବା କଥା ନା ଏକାଦଶୀ କଲେ ଭଲ ସମସ୍ ତେ କହୁଛନ୍ତି କିନ୍ତୁ ସ୍ଵାମୀ ସ୍ତ୍ରୀ ମିଶିକି କରିବା କଥା ତମେ ହଁ ଏକୁଟିଆ କରନ୍ତିନି।
ଚି ବ୍ରାହ୍ମଣ ଘରେ କଣ ଖନେ ସବୁ ଘରେ ହେଲା।
ହଁ ହଁ।
ସମସ୍ତଙ୍କ ପାଇଁ ଯୋଉ କରିପାରିବେ। ଏକାଦଶୀ କିନ୍ତୁ ଦି ଜଣ ମିଶିକି କରିବ।
ମୋ ସାଙ୍ଗଟା ବି ଗୋଟେ ଅଛି ଯୋଉ ଇଏ ବାହାରେ। ଓଡିଶା ବାହାରେ ସିଏ ବି କରେ ଏକାଦଶୀ କିନ୍ତୁ ତା ସ୍ଵାମୀ କରୁନି। କିନ୍ତୁ ତା ମା ବାପା ଦି ଜଣ ମିଶିକି କରୁଛନ୍ତି ହେଲା କି। ଏକାଦଶୀ ଏକାଦଶୀ ଟା କରିବା କଥା ଆଚୁଆଲି ଆଉ ଏକାଦୁହି ଟା କଲେ ଦେଖିବ ତମକୁ ତା ମକ୍ଷ ପ୍ରାପ୍ତି ହବ ଆଉ ତମର ସବୁ ଯାହା କଷ୍ଟ ଥିବ ହରି ହେଇଯିବ। ଏକାଦଶୀ ଟା କରିବା କଥା ସମସ୍ତେ ଆଉ ଆମର ତ ଏଠି ଜଗନ୍ନାଥ ମନ୍ଦିରରେ ଏକାଦଶୀ କଲେ ତମେ ଯାଇକି ଅଭଢା ପାଇପାରିବ ତମେ ଜଗନ୍ନାଥ ମନ୍ଦିର ଗଲେ ଏକାଦଶି କଲେ ଖାଇପାରିବ।
ହଁ ନାଁ ହଁ ଏଇଟା ସତ ମାନେ ଯଦି ଏକାଦଶୀ କରିକି ଯିଏ ଯିଏ ପୁରୀରେ ଯୋଉମାନେ ରୋହୁଚନ୍ତି, ଜଗନ୍ନାଥଙ୍କ ପାଖେରେ ସେଇମାନେ ଏକାଦଶୀ କଲେ ସେଇଠି ବ୍ରତ ଭାଙ୍ଗିକି ସେଇଠି ଗୋଟେ ରାତିରେ ଗୋଟେ ତାଙ୍କର ପ୍ରସାଦ ତିଆରି ହୁଏ। ମହାପ୍ରଭୁଙ୍କର ମହାପ୍ରସାଦ ଯୋଉ ବାହାରେ ସେଇ ରାତିରେ ସେଇଠି ସିଏ ଅରୁଆ ଡାଲମା ଖାଇକି ଆସିପାରିବେ ବ୍ର
ହଁ ସେଇଟା ଆ ଯିଏ ପୁରୀ ଯାଇଥିବ ସିଏ କରିପାରିବ ମାନେ କଁ ନା ଆମେ ଆଜି ଏକାଦଷୀ ପଡିଚି ପୁରୀ ପଳେଇଚେ ତାହେଲେ ଖାଇପାରିବା।
ଖାଇପାରିବା ତାପେରେ ମହାଦୀପ ଦେକ୍ ଦର୍ଶନ କରି ସାଇଲା ପରେ। ମହାଦୀପ ଉଠିବ ମହାଦୀପ ଦର୍ଶ ଦର୍ଶନ କରିବ ତାପରେ ଯାଇଁକି ତମେ ଉଁ ପ୍ରସାଦ ପାଇବ। କିନ୍ତୁ ତା ଆଗୁରୁ ନୁହଁ।
ହୁଁଉଁ। ହଁ ସେଇ ଜଗନ୍ନାଥ ମନ୍ଦିରରର ଜଗନ୍ନାଥ ମେନ୍ଦ ମନ୍ଦିରରେ ଗଲେ ଆଉ କୁଆଡେ କୁଆଡେ ତୁ ବୁଲିଆକୁ ସବୁ ଯାଉ?
ଆଉ ଯାଇଥିଲୁ ଥରେ ଆମେ ସେଇ ଯୋଉ ମାତା ମଠ ଅଛି। ସେଠିକି ଯାଇଥିଲୁ ବୁଲିଆ ପାଇଁ। ଆଉ
ଯାଉନା ନାଇଁ।
ହଁ ସିଏ ବି ଯାଇଚୁ ଥରେ ମୁଁ ଆଗୁରୁ ଦି ଚାର୍ ଥର ଯାଇଚି କିନ୍ତୁ ଏଇ ଛୁ ଛୁଆଙ୍କୁ ନେଇକି ଗଲା ଭିତେରେ ଆମେ ଯାଇପାରୁ ଆମେ ତ ପ୍ରାୟ ଲେଟ୍ ରେ ଯାଉଚୁ ରାତିରେ ଯାଇଚୁ ଆଉଥରେ ଯାଇଥିଲୁ ଯେ, ଘଟଗାଁ ଯିବୁ ବୋଲି ସେଇ ପୁରୀରୁୁ ଘଟଗାଁ ଗଲୁ ପୁରୀ ଯାଇ ଦର୍ଶ ର୍ଶନ କରିକି ଜଗନ୍ନାଥଙ୍କୁ ଫୁଣି ଘଟଗାଁ ଆଇଲୁ ତରତରରେ ପଳେଇଆଇଲୁ ଲେଟ୍ ହେଇଗଲାଣି ଖରା ଦିନ ପ୍ରବଳ ଖରା। ଇଏ କଇଲେ ଆଉ ଯାଇହବନେଇ ଚାଲ ପଳେଇବା ସେଠୁ ପଳିଆଇଲୁ ଆଉ ଯାଇପାରିବାନେ ଛୁଆଙ୍କୁ ନେଇକି ଛୁ ଛୁଆଙ୍କୁ ନେଇକି ଥରେ ଯାଇଥିଲି ତା ଆଗୁରୁ ଅ ଯାଇଥିଲେ ସିଏ ବି ଆଉ ତାପରେ ଯାଇନାହାନ୍ତି ଛୁଆ ଆମର। ଛୋଟ ଛୋଟ ଥିଲେ ଛୁଆ ଆଉ ତାଙ୍କ ସବୁବେଳେ ମୋ ପୁଅ ବା ଲଗେଇଚି ଚାଲ ମାମା ଯିବା ଆଉ ସମୁଦ୍ରରେ ଗାଧେଇକି ଆସିବୁ। ଆଉ ତ ଯାଇ ହଉନେଇ ଟାଇମ୍ ହଉନେଇ ମୁଁ କଇଲି ଏବେ ଆଉ କି ଛି ବାବା କହନା ଦେଖିବା।
ହୁଁ ତ ଇଏ ଯୋଉ ମୁଁ କଁ କଇଲୁ ଆମେ ଲୋକନାଥ ଆମେ ଥରେ ଯାଇଥିଲୁ ପୁରୀରୁ। ହେଲା ତୁ ଯାଇଥିବୁ ତ ଲୋକନାଥ ଯାଇନୁ ଆଛା ଲୋକନାଥରେ ଆମେ ଯାଇଥିଲୁ ପୁରୀରୁ।
ଆଉ ଯାଇପାରୁନି।
ଆଉ ସେଠି ଲୋକନାଥ କଳାନ୍ତି ପା ପୁରୀ ଗଲେ ତମେ ଲୋ ଜୋକନାଥ ଯିବା କଥା ବୋଲି ନିହାତି ଶିବଙ୍କ ଦର୍ଶ ଦର୍ଶନ କରିଆ କଥା। ହେଲା ଆଉ ସେଇଠି ଯିଏ ସବୁବେଳେ ସୁବିଧା ହଉନି ମୁଁ ସେଇ ଥରେ ଯାଇ
ନା ଇଏ ଯାଇଚନ୍ତି ଇଏ ଦି ତିନ ଥର ଗଲେଣି ଯାଇଥିଲେ ପାଣି ନେଇକି ଯାଇଥିଲେ ଯୋ ଶ୍ରାବଣ ମାସେରେ ପାଣି ନେଇକି ଇଏ ଯାଇ
ଆଚ୍ଛା। ଆଚ୍ଛା। ହଁ ସେ ଲୋକନାଥଟା ଯିବା କଥା ଆଉ ମା ମାତା ମଠ ମୁଁ ଯାଇନି ମାତା ମଠ କହନ୍ତି ସମେସ୍ତେ ମାତା ମଠ ମା ତା ମଠ ମୁଁ କିନ୍ତ ଯାଇନି ଆଉ ପୁରୀ ସି ବିଚ୍ ତ ଏଥର ବି ଯାଇ ପାରିଲାନି ହଁଅଁ।
ମାତା ମଠ ବହୁତ୍ ସୁନ୍ଦର ହେଇଛି ଯାଇ ନଥି
ତୁ ଯୋଉ ଇଏ ଯାଇଛୁ ଅଲାରନାଥ ଯାଇଛୁ ଦର୍ଶନ କରିବାର ଲା